କଣ କରୁଛୁ?
ଏଇଟି ଅଛି ସୋୟମ ଘର ଠି ଆଇଛି।
ଆଉ କଣ ସକାଳୁ ଖାଇଛୁ ନା? ସକାଳୁ ଖାଇଛୁ ନା ନାଇଁ?
ନାଇଁଁ ସକାଳୁ ଖାଇନି ଯାଇଥିଲି ଟିକେ ସିଗ୍ରାଡ ମାରିକି ଆଇଲି ଆଉ ଘର ଏହା ସକାଳେ ଜଳିଖିଆ କରିଥିଲି ଶୋଇ ପଡିଥିଲି।
ଓହ ତୁ ତ ଖାଲି ଶୋଇବୁ ଆଉ ଆଉ। ଆରେ ପୃଷ୍ଟିର କଣ ଚାକିରି ହେଇଯାଇଛି?
କୋଉଠି ବା?
ହଁ ବା ପନ୍ଦର ଲକ୍ଷ ପ୍ୟାକେଜ୍।
ହଁ କୋହୁଥିଲା ମୁଁ ତ ଜାଣିନି ପଳେଇଥିଲି ଷ୍ଟେସନ ଠି ଟେ ଷ୍ଟେସନ ଆସିଲା ବେଳେ କଣ କହୁଥିଲା କଣ ଗୋଟେ ଡହରା ହୋଇଗଲାଣି ଦିନକୁ ଦିନ।
ହଁ ବା ଖାଲି ଖୁଣ୍ଟି ଚଢୁଛି।
ହଁ ବା କହିଲା ମୁଁ ଯାଉଛି ଆଉ ଆଇଲାନି ତାପରେ। କହିଲା ଗୋଟେ ସାରିକି ଯାଉଛି ଆଉ ଗୋଟେରୁ କେତେବେଳୁ ଦିଇଟା ହେଇଗଲା ଜଣା ପଇଲାନି।
ଜଣା ପଡିିବନି ପା ନା ଖାଇନି ଶାନଟୋକା ଖାଉଛି ତାପରେ ମୁଁ ଖାଇବି ଆଉ।
ଓହୋ ଆଚ୍ଛା ଆଚ୍ଛା ଆଉ ସବୁ କବୁ ସବୁ ଖବର ଠିକ୍?
ହଁ ମୋର ତ ସବୁ ଠିକ୍। ଆଉ ଆଜି କୋ ଯିବା ନା ନାଇଁ?
ଚାଲୁନ ସନ୍ଧ୍ୟାବେଳେ ବାହାର।
କୁଆଡେ ଯିବା?
ନଈ ଆଡେ ଟିକେ ବୁଲିକି ଆସିଆ ଆଉ।
ଆଉ ଚକଲେଟ ଖାଇବୁ ନା ନାଇଁ?
ମୁଁ ଡେରିମିଲ୍କ ଖାଏ।
ଡ୍ୟାରି ମିଲ୍କ ଆଉ ଆଉ ଯୋଉ ନୂଆ ଚକୋଲେଟ୍ ପଟିଆରୁ ଆଣିଥିଲା ତାକୁ ଖାଇବୁନି?
ଗୋଟେ ଖାଇଛି ଆଉ ଦିଟା ଖାଇବି ଆଉ
ହଉ ତାହାଲେ ତିିନି ତିିନିଟା ଖାଉଛୁ ସବୁଦିନ
ହଁ।
ଆଉ ତୁ କାଲି କହୁଥିଲୁ ରାତିରେ ତୋତେ ଦରକାର ଥିଲା। ମୁଁ ଭାବିଲି ସାଇକି ଫୋନ କରିବି ବୋଲିି ଆଉ ଫୋନ କଲିିନି ଆଉ ତୁ ବୋଧେ ଫୋନ କରିନୁ ବୋଧେ ଆଉ
ନା ବର୍ଷା କାଚିଲା ତାପରେ ଆଉ ବର୍ଷା ହେଲା ଦି ତିନି ଘଣ୍ଟା ସ ସକାଳ ପର୍ଯ୍ୟନ୍ତ ଲାଗିଲା ବର୍ଷା। ଆଉ କୁଆଡେ ଯାଇ ହେଲାନି ହେମିତି ମୋବାଇଲ ଟିକେ ଦେଖି ରିଲସ ସ୍କ୍ରୋଲ୍ କରି। ଶୋଇପଇଲି ଆଉ।
ଆଉ କେତେଟାରେ ଉଠିଲୁ ନା ଏବେ ନା ଉଠିକି ଆଇଲୁ?
ନା ଶୋଇ ନଥିଲି ସକାଳୁ ଯାହା ତ କହୁଥିଲି ଜଳଖିଆ କରିକି ଆସିକି ଶୋଇଲି। ଶୋଇକି ତ ଉଠିକି ଆଇଲିି ଏଇନା ଆଉ।
ଆଉ ଆଜି କୁଆଡେ ଯିବାର ଅଛି? ସେ ଯିବା ନା ନାଇଁ ଏ ଯିବା ତ ତୁ କହିଲୁ ପା ଯିବା ଆଉ କୁଆଡେ ଯିବା ନଈ ଠିକି ନା ବିନ୍ଦୁ ସାଗର?
ନଇ ନଈଠିକି ଯାଇକି ଟିକେ ଧଉଳି ଠିକି ପଳେଇବା ଆଉ। ଧଉଳି ଯାଇ ସେଠି ବସିିବା ଯାଉଛେ ଟିକେ ବୁଲି ବାଲି ଆସିବା ଆଉ ଆଜି ଟିକେ କିଛି ପାଗ ତ ଅଛି।
ହଁ ଆଜି ତ ବର୍ଷା ହଉନି ଯିବା ଆଉ। ଆଉ ତୋ ପୁଅ କଣ କରୁଛି?
ହଁ ନୂଆ ଗାଁରେ ଅଛି କଣ ବାକି ବୁକି କରିଦେଇଛି।
ଆଉ ବାପା ହେଇଚୁ ତ ବାକି ଶୁଝୁନୁ ସମସ୍ତଙ୍କର।
ବାପା ହେଇଛି ବୋଲି କଣ ତିରିଶ ହଜାର ବାକି ଶୁଝିବି?
ଏତେ ପଇସା ବାକି କରିଛି ଆଉ ବଡବାପାଙ୍କୁ ତାହେଲେ କହ ବାକି ସୁଝି ସୁଝି ଦେବେ ତାର।
ଆଉ ସେଇ କଣ ଚାଲିଛି ସମସ୍ତଙ୍କ ମଗା ମଗି ହେଇଛି ଦେଖିବା କେତେ ଟଙ୍କା ହେଲେ ସୁଝା ହବ।
ଓ ହୋ ଏମିତି ବି ହଉଛି। ପୁଅର ବା ଚପଲ କଣ ପ୍ରତିକ ଖୋପାଡି ଦେଲା।
ହଁ ବା ଆମ ଘରଠି ଠିଆ ହେଇଥିଲେ କଣ ହେଲା ତାପରେ। ସେ ଚପଲ ନେଲା ତାକୁ ଖୋପାଡ଼ି ଦେଲା ପଛ ପଟେ ତାପରେ ସେ ଏମିତି ଗଲା ତା ଘର ଘର କୁ ସେମିତି ଖାଲି ଗୋଡରେ।
ଓହୋ ଆଉ ତ ପୁଅ ଆଜି କା-କାଲି ଆସ
ହଁ ହଁ
କଣ କହୁଥିଲୁ କଣ କହୁଥିଲୁ?
ଏଇନା କଣ ନୂଆ ମୁଭି ଗୋଟେ ବାହାରିଛି।
କଉ ମୁଭି ବା?
ମୁଁ ମୁଁ ବି ଜାଣିନି ନାଟା ଚାଲୁନ ଦେଖି ଦେଖିକି ଆସିବା।
ଚାଲୁନୁ କଉଦିନ ଯିବା କହ ତାହେଲେ?
କାଲି ଆଡ଼କୁ ଚାଲ।
ହଉ କୋଉଠିକି ଯିବା?
କେଶରୀ ପଳେଇବା।
କେଶରୀ କୋଉ ଭଳିଆ ମୁଭି ଟା?
ନର୍ମାଲ ଉମ୍ ମୁଁଭି ଆଉ। ଏତେ ଖାସ ନାଇଁ ଚଳିବ। ହଁ ଓଡିଆ ମୁଭି।
ଏ ଓଡିଆ ମୁଭି କଣ ଦେଖିବାକୁ ଯିବା ହିନ୍ଦୀ ହେଇଥିଲେ ଦେଖିବାକୁ ଯାଇଥାନ୍ତେ।
ତୁ ମୋ ସ୍ୱପ୍ନର ଶାଖା।
ତୁ ମୋ ସ୍ୱପ୍ନର ଶାଖା।
ହଁ।
ଏ ଏତେ ଓଡିଆ ମୁଭି କିଏ ଦେଖିବ ଏ ଭଲ ଲାଗିବନି।
ହୁଁ ନା ଓଡିଆ ନା ଓଡିଶାରେ ରହୁଛ ଯାହାେଲେ ଓଡିଆ ମୁଭି ବି ଦେଖିବାକୁ ପଡିବ।
ଓଡିଆ ମୁଭି ଦେଖିବାଆ ଯେ ପଛେ ହିନ୍ଦୀ ମୁଭି ଟିକେ ଦେଖିଥିଲେ ଟିକେ ଭଲ ଲାଗିବ।
କାଙ୍ଗୁଲା ବି ଭଲ ମୁଭି ଯେ।
ହଁ ଆଉ ପୃଷ୍ଟି ଆଜି କଣ ଆଜି ରାତିରେ କଣ ଏନଏଚ ଆଡେ ଯାଇକି ଖୁଣ୍ଟି ଚଢୁଥିଲ?
କଁ ପାଇଁ?
କଣ ତାର ଚାକିରି ହେଇଛିଯେ ଖାଲି ଖୁଣ୍ଟି ଚଢୁଛି।
ହୁଁ ସେ ଦେଖୁନି ମାନୁନି ମଧ୍ୟ ଆଉ କିଛି।
ନା ଆଉ କି ସେ ମାନୁନି ସେ ଖାଲି ଦେଖୁଛି ଯୋଉଠି ଖୁଣ୍ଟି ଦେଖିଲା ସେଇଠି ଚଢିଗଲା।
କହ ଟିକେ ବାହେଇକି ରହିବ ନହେଲେ ଗଳି ଗାଡି ପଡିବ।
ହଁ ବା ମଝିରେ ଗଳି ପଡିଥିଲା। ପାଣିରେ ପଡିକି ଓଦା ହୋଇଯାଥିଲା ତା ପେଣ୍ଟ ଲୋକ ଆଉ ଭାବିଲେ ଆଉ କଣ ଭାବି ଦେଇଥିଲେ।
ହଁ ତ କରେଣ୍ଟ ଫରେଣ୍ଟ ମାରିନିଟି।
ନା ନା କରେଣ୍ଟ ମାରିନି ଗଳି ପଇଲି।
ହଁ ଉଠି, ଉଠିକି ଆଇଲେ ଟି ଘରକୁ।
ନା ପା ଆଉ ଉଠି ପାରିଲାନି ଖାଇକି ଶୋଇଲେ ଆଉ କଣ ଉଠିବ?
ଗୋଡହାତ ଭାଙ୍ଗନି ତ?
ନା ନା ଗୋଡ ଭାଙ୍ଗିନି ଏଇଯି ପୁରା ଗୋଲିଆ ବଲ୍ ଭଳିଆ ଦି ଥର ଡେଇଁଥିବ ଆଉ କଣ?
ହଁ। ଆଉ ଗୋଟେ ଭୋଜି କର କଉଦିନ।
କହୁନ କୋଉ ଦିନ ଭୋଜି କରିବା ପୃଷ୍ଟି ବା ଦବ ଭୋଜି। ପୃଷ୍ଠଟିଆ ଭୋଜି ଦବ ଆ ଏଇ କୋଡିଆ ଆଡକୁ କାଇଁ ବ୍ୟସ୍ତ ହଉଛୁ।
ପୃଷ୍ଟିର ଆଗାମୀ ଦିନରେ ଜନ୍ମଦିନଆସ ଆସୁଛି ଆ।
ହଁ ବା ଭୋଜି ଟା ଦବ।
ହୁଁ ତା ଏଟର ପ୍ଲାନ କଣ?
କେ ଜାଣେ ପ୍ଲାନ କଣ ଥିବ ସିଏ ଜାଣିଥିବ।
ହୁଁ।
ଆଉ ତୋ ପୁଅର ତୋ ପୁଅ ପା କଣ ଭୋଜି ଦେଇଥାନ୍ତା।
ପୁଅ ଆଉ କଣ କହିଲା ଭୋଜି ଦବ ଆଉ କଣ କିଛି ଆଉ କହିଲାନି। କହିଲେ ହଉ ଦବ ତ ଆଉ ଦେଖାଯାଉ କଉଦିନ ଦଉଚି।
ହେଲା ଆଉ।
ପୁଅ କହୁଛି ତିନି ଜଣ ମିଶିକି ବୁଝିଦେବେ କେଜାଣି କଣ ହଉଛି।
ତିନି ଜଣ କଣ ପୁରା ବଡ ବଡ ଖୁଆଇବେ ନା କଣ?
ଏଜାଣି କଣ କରିବେ ମାଛ ଚିକେନନେ ବୋଧେ କରିବେ ଆଉ।
ହୁଁ ହାଏ ପୃଷ୍ଠିତ ସାଧା ପାଟି ଆଉ ସିଏ ପନିର ଆଉ।
ଘରେ ଭାଇ କିଛି କରୁନାହିଁ ଚାଲୁ ନା ଗୋଟେ କୁକୁଡ଼ା ଫାର୍ମଟେ ଖୋଲିବା।
କୁକୁଡ଼ା ଫାର୍ମ ତମର ବା ଫାର୍ମ ଫାର୍ମ ଅଛି ଆଉ କଣ କୁକୁଡ଼ା କେତେ
ନାଇଁ ତୁମର ମୋର ଟିକେ କୁକୁଡ଼ା ପାଣି ଟେ ଖୋଲିଲେ ଭଲ ହୁଅନ୍ତା।
କୋଉ କୁକୁଡା ରଖିଆ ବ୍ରଏଲର ନା ଇଏ ଅଷ୍ଟ୍ରେଲିଆନ କୁକୁଡା?
ଦେଶୀ ଛଅଟା, ବ୍ରଏଲର ଚାରିଟା ବତକ ଛଅଟା ଖଣ୍ଡେ ଛାଡିଆ, ଟପ୍ ଗୋଟେ ଥୋଇଦବା ଆଉ।
ହଁ ବା, ବତକଳ ଚାରିଟା ପାଣିରେ କେତେ ବୁଡିବେ କି ଏମିତି?
ହଁ ଟିକେ ଗରମ ଟିକେ ଦେହରୁ ଗଲେ, କିଛି ନାଇଁ ଗୋଟେ ଶୁଖିଲା ଅଣ୍ଡା ଗୋଟେ ଦେବେ ଆଉ।
ହଁ, ସବୁଦିନ ଗୋଟେ ଗୋଟେ ଅଣ୍ଡା ଆଣିକି ଖାଇବା ଆଉ ତାଙ୍କଠୁ ଆଉ।
ହଁ ଦେହ ଟିକେ ଗରମ ରହିବ ଆଉ ବଳ ଟିକେ ଆସିବ।
ଓହୋ। ପୃଷ୍ଟି ବା କଣ ଜିମ୍ ଯାଉଥିଲା?
ଜିମ୍ ଯାଉଥିଲା କଣ ତାର ପେଟ ଫେଟ ଟିକେ କମିଚି କଣ ତା କଣ ହାତ ସୋଲଡର ଟିକେ ଦରଜ ହେଇଯାଇଛି ତ ଟିକେ ଜିମ୍ ବନ୍ଦ କରିଦେଇଛି। ଯିବାକୁ କହୁଚି ଆଗାମୀ ଦିନରେ ଆରମ୍ଭ କରିବ।
ଓ, ତୁ ବା କଣ ଯାଉଥୁଲୁ?
ନାଇଁ ଆମେ ଯି ଯାଉଥୁଲୁ ସେଠିକି ଆଉ। ୱେଟ୍ ଟିକେ ଅଧିକା ହେଇଗଲା ତ
ଓ, ୱେଟ ଅଧିକ ହେଇଗଲା? ନା ଆଉ ଉତ୍-ଉଠି ପାଇଲୁନି ସକାଳୁ।
କଣ?
ୱେଟ ଅଧିକା ହେଇଗଲା ନା, ଉଠି ପାରିଲନି ସଖାଳୁ?
ନାଇଁ ୱେଟ ଟିକେ ଅଧିକ ହେଲା, ହାତ ଫାତ ସେ କାଠେଇ ରହିଗଲା ତ, ଆଉ ଟେକି ହେଲାନି।
ଏବେ ଆଉ ବନ୍ଦ କରିଦେଲୁ ଜିମି।
ମତେ ହେଲା ଯେ, ଏ ଟ୍ରେନର ବୋଧେ ତମକୁ ୱେଟ ଅଧିକ ମରେଇକି ହାତ ସବୁ ଇଏ କରେଇ ଦଉଥିବ ଆଉ।
ଆ ଟିକେ ଉପର ତଳ କାମ ଟିକେ ଅଧିକା ହେଲା ତ
ସିଏ, ହଁ ରାତିରେ କାମ କଲେ ହବ କଣ?
ହଁ ଟିକେ ବଳ ପଳେଇଲା। ଆଜ୍ଞା ଟିକେ ସାଉଣ୍ଡ ଟିକେ କମାନ୍ତୁ ଆପଣ।
କାହା, ହଁ କହୁନାହାଁନ୍ତି?
ହଁ।
ଆଉ ବୋଧେ ରାତିରେ ଆପଣ ଏବେ ବି ବହୁତ ପ-ପରିଶ୍ରମ କରୁଛନ୍ତି?
ହଁ। ନାଇଁ ନାଇଁ ଏବେ ଟିକେ ପରିଶ୍ରମ ଆଉ। କିସ୍ ବୁ କିଛ ଦିନ ହେଲା କମି ଯାଇଛି।
ଓହୋ। ତାହେଲେ ତ ଆପଣଙ୍କ ଦେହରେ ପ୍ରବଳ ଏଇନା ବଳ ଥିବ?
ହଁ ଟିକେ ସେଇଭଳିଆ ଅଛି ଟିକେ ବଳ ଆଉ। ଶୁଣ
ଆଉ ଆପଣଙ୍କ, ଆଉ କୁଆଡେ ଯାଇ ବୁଲିବାକୁ ଯାଇନାହାଁନ୍ତି?
ନାଇଁ ଆଜି ତ ଯାଇନି, କାଲି ଟିକେ ଯାଇଥେଲି ବୁଲି ବର୍ଷା ଟିକେ ଅଧିକା ଆଉ ତଲା, ଦେହ ଟିକେ ଭଲ ଲାଗିଲାନି ହୁଁ, ଜର ଟିକେ, ଥଣ୍ଡା ଟିକେ, ପଳେଇଯାଇଥିଲା ଦେହକୁ ଏ ମେଡ଼ିସିନ ଖାଇଥିଲି ଆଉ।
ଓ, ତାହେଲେ ମେଡିସିନ ଟିକେ ଭଲସେ ଖାଅ।
ହଁ।
ଆଉ ଅଣ୍ଡା ଫଣ୍ଡା ଖାଉନୁ, ଗରମ ହବୁ।
ହଉ ଆଜ-ଆଜିଠୁ ଖାଇବି ବା ଅଣ୍ଡା।
ହୁଁ ହଁ।
ହଁ।
ତାହେଲେ ଆଉ ଦି ମିଣ୍ଟି ଅଛି ତ ଆଉ। ବ୍ୟସ୍ତ ହବାରେ କଣ ଅଛି?
ହଁ ସେଇ କଥା। ସଇଲେ ଆଗାମୀ ଗୋଟେ ସରିଛି, ଦିଟା ଚାଲିଛି
ହୁଁ ଓ-ଓ, ଆଉ ତାହେଲେ ତୋର ଆଜି କେ-କେବେ ତୋର ସରିବ?
ଏ ଯେବେ ଜଣା ନାଇଁ ଦେଖା ଯାଉ
ହଉ ଯାଉ କେତେ ବାଟ ଯାଉଛି। ହଉ ତାହେଲେ
ଭୁଲ କରନି।
ମୁଁ ଟେ ପରେ ତତେ ଫୋନ କରିବି ଆଉ।
ହଉ କି ଥାଇ ଏବେ ଆଉ ସେ ହେ ଏବେ ଯିବ ବୋଧେ ଶୋଇିବ?
କଣ କହିଛୁ?
ଏବେ ଆପଣ ବୋଧେ ଶୋଇବେ?
ହଁ ମୁଁ ବି ମଧ୍ୟ ଶୋଇବି ଏବେ ଆପଣ ବୋଧେ ମତେ ସେ ଶୋଇ ଶୋଇବି ବୋଧେ।
ନାଇଁ ଟିକେ ଅପେକ୍ଷା ଆମର ଟିକେ ପ୍ରୋଜେକ୍ଟ ଟିକେ ଅଛି ତ। ସାରିକି ଟିକେ ଶୋଇବୁ। ନା ବା ଆପଣ ବୋଧେ ସକାଳୁ ପ୍ରୋଜେକ୍ଟ କରୁଥିଲେ?
ହଁ ମୁଁ ପ୍ରୋଜେକ୍ଟ ବହୁତ କରିଦେଇଛି ତ ଆଉ ଅଧା ଅଛି ମୋର ସରିଗଲାଣି। ତ ସେଇଥି ପାଇଁ ଶୋଇବି।
ଆଛା।
ହଉ ତାହେଲେ ମୁଁ ରଖୁଛି ଆପଣ ପ୍ରୋଜେକ୍ଟ କରନ୍ତୁ ମୁଁ ଯାଉଛି ଶୋଇବାକୁ।
ହଉ ହଉ ରଖ ଆଉ ଯାଅ ଶୋଇପଡ।